ହାଲୋ।
ହଁ କଣ କହୁଥିଲୁ।
ହଁ କହ। ହଁ ସେ ଦିନ ଗୁଡିକ ସବୁ ସତରେ ଅମୂଲ୍ୟ ଥିଲା ଯୋଉ କଥା ହୋଉଥିଲେ।
ମୋର ମଧ୍ୟ ଛୋଟ ବେଳର ସ୍ମୃତି ସବୁବେଳେ ଅଲଗା ଲାଗେ।
ଅ ହଁ ସ୍କୁଲ ରୁ ସବୁ ଫେରିଲେ ସିଧା ଖେଳିବାକୁ ଯାଉଥୁଲୁ।
ପଢ଼ା ସରିଲେ ତ ଆମକୁ ବହୁତ୍ ଖୁସି ମିଳୁଥିଲା।
ହଁ ଛୁଟି ଦିନରେ ଅପେକ୍ଷା ସବୁବେଳେ ରହୁଥିଲା।
ସାଙ୍ଗମାନଙ୍କ ସହିତ ବିତି ଯାଇଥିବା ସମୟ ଗୁଡ଼ିକ ମଧ୍ୟ କେବେ ବି ଭୁଲି ହେବ ନାହିଁ।
ହଁ ପିକନିକ୍ ଯିବାର ମଜା ମଧ୍ୟ ପୁରା ଅଲଗା ପ୍ରକାର ଥିଲା।
ହୁଁ ସେତେବେଳେ ଯୋଉ ସମସ୍ତେ ମିଶି ଖେଳିବା ସମସ୍ତେ ମିଶି ଖାଇବା ସବୁର ମଜା ଅଲଗା ଥିଲା।
ହଁ। ଗାଁ ର ମେଳା କୁ ଯିବା ମତେ ବହୁତ୍ ଭଲ ଲାଗୁଥିଲା।
ମୋତେ ମଧ୍ୟ ବିଶେଷ କରି ଖେଳନା କିଣିବାକୁ ବେଶୀ ଭଲ ଲାଗେ।
ହଁ କେବେ କେବେ ଛୋଟ କଥାରେ ଝଗଡା ହୋଉଥିଲା।
ହୁଁ କିନ୍ତୁ କିଛି ସମୟ ପରେ ବି ଫୁଣି ଆମେ ମିଶି ଯାଉଥିଲୁ।
ହଁ ସେଇ ଥିଲା ସତ ବନ୍ଧୁତା।
ହଁ ମନରେ କୌଣସି ଖରାପ ଭାବ ଆମର ନଥିଲା।
ହଁ ସ୍କୁଲର ବାର୍ଷିକ ଉସ୍ତବ ମନେ ଅଛି କି?
ହଁ ମଞ୍ଚରେ ଯି ମଞ୍ଚରେ ଯିବାକୁ ଆମକୁ ଭୟ ଲାଗୁଥିଲା ସେତେବେଳେ। ତଥାବି ଆମେ ଅଂଶଗ୍ରହଣ କରୁଥିଲୁ।
ପୁରସ୍କାର ମିଳିଲେ ବହୁତ୍ ଖୁସି ଲାଗୁଥିଲା।
ଆଉ ଘରେ ସମସ୍ତେ ପ୍ରଶଂସା କରୁଥିଲେ ସେହି ମୁହୂର୍ତ୍ତ ଗୁଡ଼ିକ ଆଜି ବି ଆଖି ଆଗରେ ନାଚି ଉଠୁଚି।
ଛୋଟ ବେଳର ସ୍ମୃତି ଯେତେ ମନେ ପକାଉଛି ସେତେ ଭଲ ଲାଗେ ସତରେ ସେ ସମୟ ଜୀବନର ସବୁଠାରୁ ସୁନ୍ଦର ସମୟ ଥିଲା । ଆଉ ସେ ସ୍ମୃତି ସବୁବେଳେ ଆମ ହୃଦୟରେ ବଞ୍ଚି ରହିବ।
ହଁ ଯେତେବେଳେ ଆମେ ବଡ ହେଇଗଲେ ସେତେବେଳେ ଛୋଟ ବେଳକୁ ମଧ୍ୟ କେବେ ବି ଭୁଲି ହେଇନାହିଁ।
ଠିକ କହିଲୁ ସେଇ ସ୍ମୃତି ହିଁ ଆମର ସବୁଠାରୁ ବଡ ଧନ ।
ମନେ ଅଛି ସ୍କୁଲ ଛୁଟି ହେଲା ବେଳେ ଆମେ ଯୋଉ ଦୌଡି ଦୌଡି ଘରକୁ ଆସୁଥିଲେ ।
ହଁ ଆଉ ରାସ୍ତାରେ ବହୁତ ମଜା କରୁଥିଲେ ।
ହଁ କେବେ କେବେ ଗଛ ତଳେ ବସି ମଧ୍ୟ କଥା ହେଉଥୁଲୁ।
ଆଉ ଫଳ ତୋଳିବାକୁ ମଧ୍ୟ ଯାଉଥୁଲୁ। ଛୋଟ ଛୋଟ କଥାରେ ବହୁତ ଆନନ୍ଦ ଥିଲା।
ହଁ ସେତେବେଳେ ଦାମୀ ଜିନିଷର ଆବଶ୍ୟକତା ମଧ୍ୟ ଆମର ନଥିଲା । ସାଙ୍ଗମାନାନଙ୍କ ସହ ସମୟ କଟେଇ ଦେବାକୁ ତା ହିଁ ବଡ ଖୁସି ଥିଲା ।
ସେତେବେଳେ ତ ମେଳାରେ ବୁଲିବା ବହୁତ ଭଲ ଲାଗେ । ଖେଳନା ଦେଖି ଖୁସି ହେଉଥିଲେ ।
ହଁ କେବେ କେବେ ମା କୁ ମଧ୍ୟ କିଣିଦବା ପାଇଁ ଜିଦି ଜିଦକରୁ ମନ ଖରାପ ହେଉଥିଲେ ।
କିନ୍ତୁ କିଛି ସମୟ ପରେ ସବୁ ଠିକ ହୋଇଯାଉଥିଲା ।
ହଁ ଆଉ କଣ ଖାଇଥିଲୁ?
ହଁ ଏଇ ଖାଇଥିଲି । ଉଁ ଜଳଖିଆ ଆଉ।
ସନ୍ଧ୍ୟାବେଳ ଟାଇମ ତ ଜଳଖିଆ।
ହୁଁ ଆଉ ପର୍ବପର୍ବାଣୀ ସମୟରେ ଗାଁ ର ପରିବେଶ ସେତେବେଳେ କେମିତି ଥିଲା?
ସେତେବେଳେ ଭଲ ଥିଲା ସବୁ।
କିଛି ଗୋଟେ ପର୍ବ ହେଲେ ସମସ୍ତେ ନୂଆ ଡ୍ରେସ ପିନ୍ଧୁଥିଲେ ।
ହୁଁ। ନୂଆ ଡ୍ରେସ ତ ଜିଦି କରିକି ସମସ୍ତେ ପିନ୍ଧନ୍ତି । ଘରେ ସବୁ ଭଲ? ଆଉ ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ ଭଲ ଅଛି ।
ସେତେବେଳେ ଆମେ ଯୋଉ ସବୁ ପୂଜା ଦେଖିବାକୁ ଯାଆନ୍ତି ସେତେବେଳେ ବହୁତ ରାତି ପର୍ଯ୍ୟନ୍ତ ଯୋଉ ବୁଲାବୁଲି କରନ୍ତି, ସେ ମଜା ସବୁ ଅଲଗା ଥିଲା।
ଶୀତ ଦିନରେ ସକାଳେ ଉଠିବା ପୁର କଷ୍ଟ ଲାଗୁଥିଲା, କିନ୍ତୁ ସ୍କୁଲ ଯିବାକୁ ହଉଥିଲା।
ହଁ ଖେଳ ପିରିୟଡ଼ ପାଇଁ ତ ଆମେ ସବୁବେଳେ ଅପେକ୍ଷା କରି ରୁହନ୍ତି । ହେଲେ ଖେଳ ଆରମ୍ଭ ହେଲେ ସମୟ କେମିତି କଟି ଯାଉଥିଲା ଜାଣିପାରୁ ନଥିଲେ।
ହଁ। ଶିକ୍ଷକଙ୍କ ମଜାଦାର କଥା ମଧ୍ୟ ମନେ ଅଛି।
ହଁ ସେମାନେ ଆମକୁ ଭଲ ବାଟ ଦେଖିବା ପାଇଁ ବହୁତ ପରିଶ୍ରମ କରନ୍ତି ।
ହଁ ସେମାନେ ଆମକୁ ଭଲ ପଥ ଦେଖାଉଥିଲେ ଆଜି ସେ ସମୟକୁ ମନେ ପକାଇଲେ ହସ ଆସେ।
ହୁଁ। କେତେ ସୁନ୍ଦର ଥିଲା ନା ଆମ ଆମର ଛୋଟ ବେଳ
ହଁ। ଆଜି ଜୀବନ ବ୍ୟସ୍ତ ହେଇଗଲା, କିନ୍ତୁ ସେ ସ୍ମୃତି ଗୁଡିକ ଆମକୁ ଖୁସି ଦେଇଥାଏ ।
ସେତେବେଳେ ଯୋଉ ସ୍କୁଲ ଗଲା ବେଳେ ମନେ ଅଛି, ଯୋଉ ବାଟରେ ଆମେ ଯାଆନ୍ତି ବହୁତ ମଜା କରି ଯାଆନ୍ତି ନାଇଁ।
ହଁ ବାଟରେ କାହା ବାଟରେ କଣ ହେଇଥିବ, ଯାଇକି ଚୋରି କରିକି ନେଇକି ପଳନ୍ତି।
ହ ମାନେ ବାଟରେ ସେଇ ଆମ୍ବ ତୋଟାରୁ ଆମେ ଆମ୍ବ ଚୋରି କରି ନିଅନ୍ତି, ବି ସ୍କୁଲ ରେ ସେଇଥିପାଇଁ ଆଣ୍ଠେଇ ଥିଲେ ବି
ହଁ।
ଆଉ ତୋର ମନେ ଅଛି, ତୋର ମୋର ଗୋଟେ ପେନସିଲ ପାଇଁ ଝଗଡା ଲାଗିଥିଲେ?
ହଁ।
ହଁ ସେତେବେଳେ ହଁ ସେତେବେଳେ ସେଇ ଛୋଟ ମୋଟ ଘଟଣରେ ଆମେ ପୁଣି ରାଗି ଯାଉଥିଲୁ, ପୁଣି କେତେବେଳେ କଡ ହେଉଦଲୁ କିନ୍ତୁ ସେ ସ୍ମୃତି ଗୁଡିକ ଆମକୁ ବହୁତ ଖୁସି ଦେଇଥାଏ ନୁହେଁ କେତେ ସୁନ୍ଦର ଥିଲା ଆମର ଛୋଟବେଳ ଆଜି ଜୀବନ କିନ୍ତୁ ବହୁତ ବ୍ୟସ୍ତ ହେଇଗଲାଣି।
ହ। ମୁଁ କହିଲେ ସେ କଥା ସବୁ ମନେ ପଡିଲେ ବହୁତ ଖୁସି ଲାଗେ।
ହଁ।
କିନ୍ତୁ ସେ ସ୍ମୃତି ଗୁଡିକ ଆମକୁ ଖୁସି ଦେଇଥାଏ ବହୁତ। ଯେତେବେଳେ ମନ ଖରାପ ହୁଏ ସେଗୁଡିକୁ ମନେ ପକାଏ।
ମନେଯଉଛି ନା ରବିବାର ଦିନ ଟା ଆମ ପାଇଁ ଏ ସପ୍ତାହ ସାର ଅପେକ୍ଷା କରୁଥିଲୁ। କରୁଥିଲେ
ହଁ କାରଣ ସେଦିନ ସ୍କୁଲ ନଥାଏ କି ଟିଉସନ ନଥାଏ ସେଦିନ ଛୁଟି ଥାଏ।
ସକାଳୁ ଉଠି ସାଙ୍ଗମାନାନଙ୍କୁ ଡାକିବାକୁ ଯାଉଥିଲେ ତାପରେ ସାରା ଦିନ ଖେଳକୁୁଦରେ କଟୁଥିଲା। ଥିଲା।
କ୍ରିକେଟ ଖେଳିବା ବେଳେ କେତେ ଝଗଡା ହୁଏ କହିଲୁ?
ହୁଁ ହୁଁ କିନ୍ତୁ କିଛି ସମୟରେ ପରେ ପୁଣି ସମସ୍ତେ ମିଶି ଯାଉଥିଲେ।
ହଁ ଗଛ ଚଢିବାକୁ ମଧ୍ୟ ତୁ ବହୁତ ଭଲ ପାଉଥିଲୁ ନାଇଁ?
ହଁ। ଆମ୍ବ ପିଜୁଳି ଅଳା କୋଳି ତୋଳି ସବୁ ଖାଉଥିଲେ।
ହଁ କିନ୍ତୁ ମା ଜାଣିଲେ ସମସ୍ତଙ୍କୁ ଆସି ଏଠି ପାଟି କରୁଥିଲେ। କହୁଥିଲେ ଗଛକୁ କାଇହିଁ ଚଢୁଛ ଯଦି ପଡିକି ଗୋଡ ହାତ ଭାଙ୍ଗିଯିବ ତ।
ତଥାପି ଆମେ ସେ କାମ ପୁଣି କରୁଥିଲେ।
ସନ୍ଧ୍ୟା ବେଳେ ସିନା ଘରକୁ ଫେରିବାକୁ ମନ ହୁଏ ନାହିଁ। କିନ୍ତୁ ଘରକୁ ଫେରିବାକୁ ପଡେ।
ହ ଖେଳରେ ଏତେ ମଜା ଥିଲା ଯେ ସମୟ ଜଣା ପଡୁନଥିଲା ସେତେବେଳେ ଜୀବନ କେତେ ସରଳ ଥିଲା।
ହଁ। ଛୋଟ ଛୋଟ ଜିନିସରେ ତ ଆମ କୁ ବଡ ଖୁସି ମିଳୁଥିଲା ସ୍କୁଲ ର ପୀକିନିକ କଥା ତ ତୋର ମନେ ଅଛି।
ହଁ ନିଶ୍ଚୟ। ସେଦିନ ଆମେ ବହୁତ ଆନନ୍ଦ କରିଥିଲେ।
ହୁଁ।
ବସ ରେ ଗୀତ ଗାଇ ଯାଉଥିଲୁ ଆଉ ଫେରିବା ବେଳେ ସମସ୍ତେ ଥକି ଯାଉଥିଲୁ ବସ ରେ ସବୁ ଶୋଇପଡୁ। ଥିଲୁ ନାଇଁ।
ହଁ। ଫାର୍ଶ୍ୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଉଥିଲେ ଜିତିଲେ ଗର୍ବ ଲାଗୁଥିଲା।
ହଁ ହାରିଗଲେ ମଧ୍ୟ ପୁଣି ଚେଷ୍ଟା କରୁଥିଲୁ। ହେଲେ ସେଠାରୁ ହିଁ ପରିଶ୍ରମର ମୂଲ୍ୟ ଆମେ ଶିଖିଲୁ।
ଛୋଟବେ ଳର ବନ୍ଧୁମାନେ ଆଜି ବି ମନେ ଅଛନ୍ତି।
ହଁ କେହି କେହି ଦୂରରେ ଅଛନ୍ତି ତ କିନ୍ତୁ ସ୍ମୃତି ରହିଯାଇଛି।
ପୁରୁଣା ଫଟୋ ଦେଖିଲେ ସବୁ କଥା ମନେ ପଡେ।
ହଁ ଲାଗେ ଯେପରି ସେ ଦିନ ଗୁଡିକ ଗତ କାଲି ଭଳି ବିତି ଯାଇଛି।
ସମୟ ବହୁତ ଶୀଘ୍ର ବଦଳିଗଲା କିନ୍ତୁ ସ୍ମୃତି କେବେ ପୁରୁଣା ହୁଏ ନାହିଁ ସେଗୁଡିକ ଆମ ଜୀବନର ସବୁଠାରୁ ସୁନ୍ଦର ଅଧ୍ୟାୟ।
ହଁ ଯେତେ ମନେ ପକଉଛୁ ସେତେ ଭଲ ଲାଗେ। ଆଜିର ପିଲାମାନେ ହୁଏତ ସେ ମଜା ପାଉନାହାନ୍ତି। କାରଣ ଏବେ ସମସ୍ତେ ମୋବାଇଲରେ ବ୍ୟସ୍ତ।
ଆମ ସମୟରେ ଖେଳ ଏବଂ ବନ୍ଧୁତ୍ବ ଅଲଗା ଥିଲା। ସେଥିପାଇଁ ଛୋଟ ବେଳର ସ୍ମୃତି ଏତେ ମଧୁର ଲାଗେ।
ହଁ ଆଉ କଣ କହୁଥିଲି
ଆଉଦିନ ଫୁଣି ଛୋଟ ବେଳର କଥା ତ କେବେ ସରିବନି।
ହଁ।
ମନକୁ ସବୁବେଳେ ମନେ ପଡିଲେ ଖୁସି ଲାଗୁଥିବ।
ହୁଁ। ଆଉ ଆମେ ଛୋଟବେେଳେ ଗଛ ଲଗେଇବାକୁ ବହୁତ ଭଲ ପାଉଥିଲୁ, ମାନେ ଅଛି ସ୍କୁଲ ରେ ଚାରା ଲଗେଇବା ପାଇଁ ମାଡ଼ଗଳ ଲାଗୁଥିଲି।
ହ। ଚାରା ଦେବି ବୋଲି ଲାଇନରେ ଠିଆ କରିଦଉଥିଲେ।
ହଁ, ପୁଣି ଚାରିଟା ବାଜିଲେ ଗଛରେ ପାଣି ଦବା ପାଇଁ ପଠେଇ ଦଉଥିଲେ। ପୁଣି ପାଣି ଦଉ ଦଉ ସିଏ ତା ଉପରେ ପାଣି ଢାଳିଦ ୟା ଉପରେ ପାଣି ଢାଳି ଦେ ସେଇଠୁ ପୁଣି କୁଆ ଝଗଡା ଆରମ୍ଭ ହୁଏ।
ହଁ।
ଆଉ ମନେ ଅଛି ନା ସେଦିନ କଥା ସବୁ ତୋର।
ସ୍କୁଲବେଳେ ସ୍କୁଲ ଟାଇମ ରେ ଉ ସବୁ ଖାଇବାକୁ ଦିଅନ୍ତି ଯୋଉ। ଶନିବାରଆ ବିସ୍କିଟ୍
ହଁ। କିନ୍ତୁ ମନେ ଅଛି ମଧ୍ୟାହ୍ନ ଭୋଜନରେ ଯୋଉ ଖାଇବାକୁ ଦିଅନ୍ତି ଆମେ ସବୁ ଏକାଠି ବସି ଗୋ ଲ ହେଇ ଖାଉଥିଲେ ।
ହଁ।
ଆଉ ଏବେ ସବୁ ସେ ମଜା କାଇଁ?
କଣ କଇଲ?
ମୁଁ କହିଲି ଆଉ ଏବେ ସବୁ ସେ ମଜା କାଇ? ମାନେ ଏବେ କହୁଦିନ ଗୋଟେ ସ୍କୁଲ ଆଡେ ଯାଇକି ବୁଲି ଆସିଲେ ଭଲ ହୁଅନ୍ତା ନୁହେଁ।
ହଁ।
ହାଲୋ। ହାଲୋ।
ଚାନା ଯିବା।
ହ। ସେ ସମୟରେ ଆମେ ସମସ୍ତେ କେତେ ମଜା କରୁଥିଲେ ଆଉ ଏବେ ସମସ୍ତେ ମୋବାଇଲ ରେ ବ୍ୟସ୍ତ। ଆମ ସମୟର ଖେଳ ଏବଂ ବନ୍ଧୁତ୍ବ ପୁରା ଅଲଗା ଥିଲା। ନାଇଁ?
ହଁ।
ହଁ ସେଥିପାଇଁ ଛୋଟ ବେଳର ସ୍ମୃତି ଏତେ ମଧୁର ଲାଗେ। ଛୋଟବେଳରେ ତ କଥା କଥା ହେଲେ ସରିବନି। ଆଉ ପୁଣି କେବେ ଏମିତି କଥା ହବା ଆଉ। ଏଇ ଛୋଟ ବେଳ କଥା ସବୁବେଳେ ମୋ ମନକୁ ଖୁସି ଦେଇଥାଏ।